କାନୁ
ହ୍ୟାଲୋ।
ହଁ ଶୁଭ କଣ କରୁଛନ୍ତି ଆପଣ?
ହଁ ମୁଁ ଏଇ ଶୋଇଥିଲି ଟିକେ ତ। ଏଇ ଏବେ ଜଷ୍ଟ ଖାଇ ଆସ ସଇଲା ଏଇ ଶୋଇଥିଲି ଟିକେ। ତମେ
ଆଜ୍ଞା। ମୁଁ ଏବେ ବି, ଜଷ୍ଟ ଖାଇଥିଲି, ବସିଛି ଆଉ।
ହଁ ଆଜି ଖାନା କେ, ଖାଇବା କେମିତି ହେଇଥିଲା, ଭଲ?
ବୋହୁତ ଭଲ।
ଓ ହ ହୋ ଆଉ କୁଆଡେ ଯିବ ସନ୍ଧ୍ୟାବେଳକୁ?
ଟିକେ ଏମତି ବୁଲାବନ୍ତି କରିବି ଆଉ।
ଓହୋ, ତମକୁ ତମର ଫେବରଟ କଣ? ମାନେ ନନଭେଜ୍ ନା ଭେଜ? ତମକୁ ନନଭେଜ୍ ଭଲ ଲାଗେ।
ହଁ ମାନେ ଭଲ ଲାଗେ, କିନ୍ତୁ ମାମାର ହାତ ରନ୍ଧା।
ତମକୁ ତମକୁ ରାନ୍ଧି ଆସନ୍ତି ନା ନାଇଁ?
ନା ଆସିନି
ମାମାଠୁ ବୁଝିଦବ। ହୁଁ ଆ ହା। ଆଉ, ଆଉ କୁଆଡେ ତମେ ବୁଲିବାକୁ ଯାଇଥିଲ?
ନି ଏବେ ତ କୁଆଡେ ଯାଇନି ଯିବି ଆଉ। ମଝି ଥିଲି ମଝିରେ ଯାଇଥିନି ରଜ ଟାଇମ୍ ରେ ହିଁ ଯାଇଥିଲି। ତାପରେ ଆଉ ଯାଇନି।
ଅ ହ ହ। ତମେ ହେଲା ଇଏ ଘରେ ତମେ ବାପା ମା ତମେ ଅଛ ନାହିଁ?
ଆଜ୍ଞା।
ଅ ହ ତମେ ବାହାରେ ବୋଧେ ପାଠ ପଢୁଛ।
ନା ନା ଭୁବନେଶ୍ଵରରେ ମାନେ ରହୁ
ଓହୋ ଓହୋ ସେଇ ସେଇ ସେଇଠି ରହିକି ପାଠ ପଢୁଚ।
ହଁ।
ଅ ହ। ଆଉ କଣ ତମେ ସବୁ ଭଲ ସବୁ ଦେହ ଫିଅ ସବୁ ଭଲ ଅଛି?
ହଁ ସବୁ ଭଲ ଅଛି।
ହୁଁ। ତମର କୋଉଟା ମାନେ ତମେ କୁଆଡେ ବୁଲିବାକୁ ମାନେ ତମର ଭଲ ଜାଗା ଯୋଉଟା?
ଫାଷ୍ଟ ତ ପୁରୀ ତାପରେ ସମୁଦ୍ର କୂଳ।
ତମେ ଯାଇଛ ପୁରୀର ସବୁ କେତେ ଜାଗା ଅଛି ସେଠି ଉଁ ଗୋଟେ ଭଲ ପ୍ଲେସ୍ ମତେ ଭଲ ଲାଗେ ସେଇଠି ଯୋଉ ମାତ୍ ତା ମଠ ଯୋଉଟା କୁହନ୍ତି।
ଆଜ୍ଞା।
ଠାକୁରଙ୍କର କୃଷ୍ଣଙ୍କର ହଉଛି ବହୁତ ତାଙ୍କର ମାନେ ସେ କେମିତି କୋଉ ଲୀଳା ସବୁ କରିଥିଲେ ମାନେ କୋଉ ଯୁଗରେ କଣ ହେଇଥିଲା? ସେଇଠି ସବୁ ତାଙ୍କର ଠାକୁରଙ୍କର ଇଏ ଅଛି ସେଇଠି ଗୋଟେ ମାତା ମଠ ଅଛି। ଯୋଉ ପୁରୀରେ ସେଇଠି ଭଲ ଲାଗେ। ମୁଁ ଯେବେବି ଯାଏ ପୁରୀ ସେଇ ଟିକେ ଭଲ ଲାଗେ। ମାନେ ଆଗରୁ ମାନେ ଯୋଉ ସେଗୁଡ଼ା ସବୁ କଲର୍ ଫଲର ହେଇକି ରହୁଥିଲେ। ଏବେ ଟିକ୍ କେ ଆଉ ଉଁ ଯେହେତୁ ସେଇଟା ବହୁତ ଦିନି ହେଇଗଲାଣି ଖରାପ ହେଇ ହେଇ ଆସିଲାଣି ସେଗୁଡା।
ଏବେ ତ ପୁରୀ ପୁରା ଚେଞ୍ଜ ହେଇଗଲାଣି ହଁ।
ହଁ। ଓହ ହଁ ପୁରୀ ତ ମାନେ ଆଗରୁ ଯେମିତି ଏବେ ଦେଖ ବହୁତ ଗେଟ୍ ଆଗରେ ହେଇଗଲାଣି ଯିବା କୁ ଲାଇନ କି ଲାଇନେ ରହିକି ଯିବାର ଅଛି। ଠାକୁରଙ୍କୁ ଦର୍ଶନ କରିବାକୁ ହେଲେ ମାନେ ତମକୁ ନିହାତି ଏଁ ଚାରି ପାଞ୍ଚ ଘଣ୍ଟା। ଜୀବନ ରହିବାର ଅଛି ଦର୍ଶନ କରିପାରିବେ। ଆଉ ଆ ଏମତି ଆମେ ବି ଏବେ ଯେ ଥର ମଝିରେ ଯାଇଥିଲୁ ଯୋଉ ଦିନରେ ସେମିତି ଦି ଦି ଗଲୁ ଏଗାରଟା ବାରଟା ବେଳକୁ ଗଲୁ। ଯାଇଁକି ଦର୍ଶନ କରିକି ଫେରିଲା ବେଳକୁ ସନ୍ଧ୍ୟା ହେଇଗଲାଣି। ଉଁ ଛଅଟା ଛଅଟା ହଁ ଛଅଟା ହେଇଗଲାଣି। ତାପରେ ଆସିକି ସମୁଦ୍ର ଵୁଲିକି ତାପରେ ଆସିକି ପଳେଇ ଆସିଲୁ ଆଉ।
ହଁ ଟାଇମ୍ ତ ଲାଗିବ ହି ସେ ଭିତରେ ସମୟ ତ ଲାଗିବ ହି।
ହ ହ। ଏବେ ତମର ସବୁ ଛୁଟି ତ ହଲି ସ ସ ସରିଯିବଣି ନାଇଁ।
ନାଇଁ ନା ନା ମୋର ଜୁଲାଇ ଛଅରୁୁ ଛ ମାନେ ଚାଲିବ କଲେଜ ହଁ।
ଓ ହୋ ହୋ ଏବେ ଛୁଟି ଥିବ ନାଇଁ।
ଆଜ୍ଞା।
ହଁ। ଆଉ ତମର ସବୁ ତମ ଦେହ ତମ ବାବା ମାଆଙ୍କ ଦେହ ସବୁ ଭଲ।
ସମସ୍ତଙ୍କର ଭଲ ଅଛି ଦେହ ଆପଣଙ୍କର?
ହଁ ଭଲ ଏଇ ଝିଅ ଏଇ ଶୋଇ ଥିଲା ଜଷ୍ଟ ତାକୁ ମୁଁ କହିଲି ଶୁଅ ବୋଲି ମୋର ଗୋଟେ ଛୋଟ ଝିଅଟେ ଅଛି। ତିନି ବର୍ଷର ହୁଁ ହୁଁ।
ଭଲ ଆଉ।
ଆ ହାଁ ହାଁ। ସେଇ ପଚାରିଲା କିଏ ଫୋନ କରିଚି ମୁଁ ଜଣେ ବୋଲି ଜଣେ ଆଣ୍ଟି କରିଛନ୍ତି ହୁଁ ହୁଁ। ହେଁ ଖାଲି ଯିଏ ଫୋନ କରିବ କିଏ ଫୋନ କରିଚି କିଏ ଫୋନ କ
ହୁଁ ହୁଁ ହୁଁ।
ସବୁବେଳେ ପଚାରିବେ ତମ ମ୍ୟାଡାମ ଫୋନ କରିଛନ୍ତି ହିଁ ହିଁ।
ହାଁ ହାଁ ହାଁ।
ହଁ ସ୍କୁଲ ଏବେ ନୁଆ ଯାଇଚି ତ ତାର ହୁଁ ଜଏ ହଁ।
ପ୍ଲେ ସ୍କୁଲ।
ହଁ ପ୍ଲେ ସ୍କୁ ସ୍କୁଲ୍ ଏବେ ନୂଆ ଜଏନ୍ ହେଇଚି ଏଇ କଲା ଏବେ।
ଆଜ୍ଞା।
ଓହୋ ଆଉ ରାତିରେ କଣ ସବୁ ଏବେଠୁ ମାନେ ରାତିର ପ୍ଲାନିଂ ସବୁ ଡିନର ପାଇଁ ଏବେଠୁ
ହଁ ମାନେ ତରକାରୀ ତ ଅଛି ଖାଲି ରୁଟି ଟା କରିବାର ଅଛି ମାମାଙ୍କୁ।
ବାଇ ଗରମ ଦିନ ଆଇଲା ମାନେ ସତ କଥା ମୁଁ ବି ନିଜେ କହୁଛି ମାନେ ମୁଁ ରା ତିରେ ଖାଲି ଏଇ ରୁଟି ଫୁଟି କରିଦିଏ ଦିନରେ ଯା ତ କାରି ଥିବ ମୁଁ ମୋର ସେଇଆ ରଖେ ଆଉ ରାତିରେ ଆଉ ଦି ଟା ଆଇଟମ କଲା ବେଳକୁ ମାନେ ଗରମ ଯୋଉ ଏବେ ବି ହଉଚି ମଝିରେ ବର୍ଷା ଟିକେ ହଉଥୁଲା ଭଲ ଲାଗୁଥିଲା ରଜ ଟାଇମ୍ ଟାଇପ୍ ରେ ରଜ ଯେବେ ହଉଥିଲା ଚଉଦ ପନ୍ଦର ଆଳକୁ। ସେତବେଳେ ଟିକେ ବର୍ଷା ହଉଥୁଲା ଭଲ ଲାଗୁଥିଲା। ଆଉ ଏବେ ହେଲା ଉଁ ପୁଣି ଯୋଉ ଗରମକୁୁ ସେମିତି ଗରମ।
ହ ବହୁତ ଗ
ଆଉ ସନ୍ଧ୍ୟା ଦଉଚନ୍ତି।
ହଁ ହଁ ହଁ।
କିଣିବା ପାଇଁ ହଁ।
କଣ ଭଲ ଲାଗେ?
ମାନେ ୟିଅରିଙ୍ଗ କିଣିବା ପାଇଁ।
ଆ ହଁ ହଁ। ଆ ଖାଇବାକୁ କଁ ଭଲ ଲାଗେ ବା ବାହାରେ ଯୋଉ ଇଏ ଫାଷ୍ଟଫୁଡ ସବୁ ମାନେ ଇଏ
ହଁ ଆପଣ ତ ଜାଣି ହେଲେ ଆ ଆପଣ ତ ଜାଣିଥିବେ ଆପଣ ବି ଝିଅ। ହଁ ଗୁପଚୁପ ଦହି ବରା ଚାଟ୍ ଏରା ସବୁ ବି ଭଲଲାଗେ।
ଏଇଟା ସବୁ ସବୁ ଝିଅ ମାନଙ୍କର ଏଗୁଡା ସବୁ ଆଗେ ଫାଷ୍ଟ ଯିବେ ମାନେ ଗୁପଚୁପ
ହଁ।
ମୁଁ ଯେବେ ବି ଭୋଜି ଭାତ ଗଲା ମାନେ ଆଗେ ମୁଁତ ମାନେ କିଛି ନନଭେଜ ହଉ କି କି ଅଲଗା ଆଇଟମ୍ କିଛି ନ ହଉ ଆଗେ ଗୁପଚୁପ ମତେ ସବୁ ଆଗେ ତମେ ଜୁଆଡେ ଯାଅ ଆଗେ ଗୁପଚୁପ ଖାଇବ। ମୁଁ କହିଲି ଯେତେ ଖାଇଲେ ବି ଯେତେ ଖାଇଲେ ବି ସେ ଶାନ୍ତି ଲାଗେନି। ତମେ ଦିନରେ ଯଦି ସେ ଖାଇଥାଅ ସନ୍ଧ୍ୟା ବଳକୁ ବି ମାନେ ରାତିରେ ଖାଇଲେ ବି ତମକୁ ଲାଗିବ। ଆଉ ଖାଇନି କି ଆଜି ଦିନରେ।
ହଁ।
ହଁ ହଁ।
ସେଇ କଥା।
ହୁଁ ଆଉ ଆଉ କୁଆଡ଼େ ଏଥର ବୁଲିବାକୁ ଆଉ କୁଆଡ଼େ ନାଇଁ।
ନା ଏବେ ଏବେ ଲାଷ୍ଟ ଇୟର ଫାଇନାଲ ଇୟର ଟା ନା ତ ପଢ଼ାପଢି ଆଉ। ଉଁ ଜବ ବବ ପାଇଁ ଆଉ।
ଅ ହଁ ତମକୁ ଏବେ କେତେ କେତେଏଜ୍ ହେଲାଣି ଆସିକି?
ମତେ ଏବେ ଟୱେଣ୍ଟୀ ସିକକ୍ସ ହେଲାଣି।
ଅ ହ ହ। ଅ ହଁ, ଆଉ କେତେବେଳେ ମୁଁ ମଝିରେ ଫୋନ କରିବି ମୋ ଝିଅ ସହିତ କଥା ହବ। ସେଏ ତ ସେଇ ପଚାରିବେ କଣ କରୁଛି କି କଣ ନାଇଁ। ତାହେଲେ କଥା ହେବେ ହଁ।
ପ୍ରୋବଲେମ୍ ନାଇଁ ମୋର।
ହଁ ନାଇଁ ସେ କଥା ହବ ପଚାର ତମେ ଯାହା ପଚାରିବେ ସେ କହିବ।
ଏଇ ଏବେ ପଳେଇ ଆସିଲାଣି ମୁଁ କବାଡ ଦେଇକି ସେପଟ ରୁମରେ ପଳେଇ ଆସିଲି। ସେ ମୋ କତିକି ପଳେଇ ଆସିଲାଣି।
ହଁ ସି ସେ ଭାବୁ
ମା କଣ କରୁଛନ୍ତି ମତେ ଲୁଚି।
କାହା ସହିତ କଥା ହେଇ ଆସ ମୁଁ ଜନେ ଦି ଦି ସହିତ କଥା ହଉଛି ଆଣ୍ଟୀ ସହିତ କଥା ହଉଛି। କିଏ ଦିଦି, ହା ହା। କିଏ ଦିଦି? କଥା ହବୁ। ହଁ କଥା ହବୁ।
ହାଲୋ।
ହାଲୋ କହି ଦେ ହାଲ କହି ଦେ ହାଲୋ।
କଥା ହଉଛନ୍ତି ଆଉ ତୁ କଥା ହବୁ ହେଲା ଆଉ ଥରେ ଯେ ଯେତେବେଳେ ଫୋନ କରି କରିବେ ଆଁ ଭିଡ଼ିଓ କ ସେ କଥା ହଉଛନ୍ତି ପା। କହିବୁ କହିଦବୁ କଣ କରୁ ଚ ଖା ଖାଇସାଇଲଣି କୁଅ ହାଲୋ କୁଅ।
ହାଲୋ ହଁ କନ୍ କରୁଛ ତମେ? ହଁ ତମେ କନ୍ ଖାଇଲ।
କଂ ଖାଇଲୁ ତୁମେ କହିଦେ ମାମା କଣ ଖୋଇଦେଲେ। ମାମା କଣ ଖୋଇଦଲେ କହିଦିଏ। ତମକୁ ମାମା କଣ ଖୋଇଦେଲେ। ମୁଁ କଣ ଖୋଇଦେଲି ତମକୁ ମୁଁ କଣ ଖୋଇଥିଲି ତମେ କଣ ଖାଇଲ। କଣ ଖାଇ ଭାତ ଡାଲି ଆଉ ଆଉ କିଛି ନାଇଁ। ଆଉ କିଛି ଦେଇନି କିଛି ଖାଇନା। ତ ତମେ କଣ ଖାଇଲ ଦିଦି କୁଅ ପଚାର।
ମୁଁ ଆଜି ଭାତ ଡାଲି କାଙ୍କଡ଼ ଆଳୁ ତରକାରୀ ଖାଇଲି। ତମେ କନ୍ ଖାଇଲ।
କାଙ୍କଡ଼ ଆଳୁ ତରକାରୀ ତୁ ଖାଇବୁ। ହୁଁ ନେ
ମାମା ତମେ ମେଗି ଖାଅ।
ମେଗି ଖାଉ ଆଁ। ଖାଅନି ହୁଁ। ହଉ ମୁଁ ଟିକେ ରଖୁଛି।
ହଉ ଠିକ ଅଛି ଠିକ ଅଛି ଠିକ ଅଛି ଯାଆନ୍ତୁ ଆପଣ।
ହଁ ହଉ ହଉଛି ସେ ଶୋଇନି ତ ହଁ।